ହ୍ୟାଲୋ
ସାଙ୍ଗ କୋଉଠି?
ହଁ ଆଉ ସାଙ୍ଗ କଣ କରୁଛୁ?
ଏଇ ଆମା ମନ୍ଦିର ତଳେ ଶୋଇଛିି ଆଉ କଣ କରମି।
ମନ୍ଦିର ପାଖରେ ଆ ସେଇ ଯୋଉ ମାର୍ବଲ ପକା ହେଇଛି ତ?
ହଁ ହଁ ଯଉ ଗ୍ରାନାଇଟ୍ ଟା।
ଓହ ଗ୍ରାନାଇଟ୍ ଟା ପକା ହେଇଛି?
ହଁ ସେଇଠି ଶୋଇଛି ଫ୍ୟନ୍ ଟା ଚଲେଇ ଦେଇଛି ପୁରା ଥଣ୍ଡା ପବନ ବାଜୁଛି ଆଉ। ସେଇଠି ଶୋଇଛି ଆସୁନୁ ଆମ ଆଡେ ବୁଲିବା ପାଇଁ?
ଜିମିରାଣ
ଆଶୁନୁ ଚାଲି ଚାଲି ଆଇ ମୁଁ ଏଠି ଶୋଇଛି ଯାଇଁ ଶୋଇବା ଆଉ ଆସେ ଏଇଠି ଶୋଇବା ମୁଁ ତ ଏଇଠି ଶୋଇଛି ଦିହାଙ୍କ ଶୋଇବା।
ଓହୋ ଆ କେତେଟା ହେଲା ଟାଇମ ନଅଟା ପଚାଶେ ମୁଁ ଏଇଠି ମୁଁ ଏଠି ପଖାଳ ଟା ଖାଇକି ଯାଉଛି ସାଙ୍ଗେ ସାଙ୍ଗେ।
ହଉ ତାହେ ମୁଁ ତ ପଖାଳ ବାଡେଇ ସାରିଲାଣି ସକାଳୁ ଉଠିକି ଆଉ
ନା ଆଜି ତାହେଲେ ଆଗେ ପିଟି ଦେଇଚୁ ପଖାଳ ତୁ ଆଉ
ହଁ ହଁ ପଖାଳ ଟା ନଖାଇଲେ ହବନି କି
ଓ ଆଉ କୁଆଡେ ଯାଇଥିଲ ସେଦିନ ଦେଖିଦିନି?
ଏଇ ଆମ ଗାଁରେ ଗୋଟେ ପାର୍କ ଥିଲା ସେଇଆଡେ ବୁଲୁଥିନି ଆଉ ଆଉ ତମେ ସେଦିନ କୁଆଡେ ଫେରୁ ମୁଁ ବି ଦେଖିନି ଆଉ ଡାକି ପାଇଲିନି ସବୁ ଏତେ ଲୋକ ଥିଲେ ତ ଆଉ ଡାକି ପାଇଲିନି ଆଉ
କା ର କହନି ଏଇ ଯୋଉ ଜଗନ ମୁଁ ଯାଉଥଥିଲୁ ଯା
ହଁ ହଁ।
ଆ ଯାଇଥିନୁ ଭାଇ ଯାଜପୁର ବୁଲିବା ପାଇଁ। ବୁଲି କିି ସେଦିନ ଡ୍ରେସ୍ ଫ୍ରେସ୍ କିଣିନୁ ହଁ ତ୍ରେସ୍ ଫ୍ରେସ୍ ଘିଣି ଗୁଣା ଏ ଆଇନୁ
ଜ ଜ-
ହଁ ସେଇ ପେଣ୍ଟ ସାର୍ଟେ ଗୋଟେ ଆଣିଛୁ ଆଉ କଣ
ଆଉ ମୁଇଁ ବା ଡ୍ରେସ୍ ତ ଏତେ ହାଇ ରେଟ୍ ମାନେ ମୁଣ୍ଡ ଖରାପ ବା ଏତେ ହାଇ ରେଟ୍ ଯେ ମୁଣ୍ଡ ଖରାପ ହେଇଗଲା ଦେଖି
କହନା କହନା ଯୋଉ ରେଟ୍
ଏତେ ରେଡି ହଁ ବା ବହୁତ ରେଡି।
ଛୁଆ ଯଉରାକୁ ଛୁଇଁଲା ବେଳକୁ ବାରଶହ ପନ୍ଦରଶହ
ହଁ ବା ଏଇ ଦି ହଜାରେ ଗୋଟେ ଗୋଟେ ସାର୍ଟ ଖାଲି ଦି ହଜାରେ ପାଞ୍ଚ ହଜାରେ।
ଆବେ ମୁଁ ଗୋଟେ ପ୍ୟାଣ୍ଟଟେ ଆଣିଲି ବା ଦି ହଜାର ଆଠଶହ ଟଙ୍କା ପ୍ରାଇସ ତାର
ହଁ ବା ମାସକର ଦରମା ପଳେଇବ ଗୋଟେ ସାର୍ଟ ପିଛାରେ କଣ କରିବ ଏଇଭଳିଆ ଚାଲିଛି ଆଉ ସଂସ୍ଥା ଆଉ
ହୁଁ ତାପରେ ଯୋଉ ତେଲ ରେଟ ବଢିଗଲା
ତେଲ ରେଟ୍ ହଁ ତେଲ ରେଟ କିନ୍ତୁ ବଢଉଛନ୍ତି ଆଉ କଣ କରିବା
ତେଲ ରେଟ କେତେ କନି ତମ ଆଡେ ଆମ ଆଡେ କେତେ କନ ତେଲ ରେଟେ?
କେତେ ଅଛି?
କେତେ ଅଛି ଆମ ଆଡେ ଅଛି ଶହେ ଏଇନା ନଅ।
ଆମ ଆଡେ ବି ସେଇ ଶହେ ନଅ ଥିଲା କଣ କେମିତି ବଢିଛି କି ନାଇଁ ମୁଁ ଆଉ ପଚାରି ନେଇ କାହାକୁ
ହ ଶହେ ନଅ ଅଛି ଆଉ ସେଆଡେ କେଉଁଝର ଆଡେ ମୁଁ ଯୋଉ ରହୁନଥିଲି କି!
ହଁ ହଁ
ସିଆଡ଼େ ଶହେ ପନ୍ଦର
ବର୍ତ୍ତମାନେ ଏମିତିଆ ହାଇ ରେଟ୍ ପୁରା ଆଉ
ଇ ଶଳା ରେଟେ ଖାଲି ହାଉ ହାଉ ହେଇକି ବଢୁଛି ରେଟେ
ହଁ ବା ଏଇଭଳିଆ ଚାଲିଚି ଗାଡି କି ହାତ ମାରିବା ପାଇଁ ବି ଡର ମାଇଲାଣି ଏଇଥର କଣ କରିବୁ ଶ୍
ହଁ ବା ମୁଁ ତ ଆମ ଗାଡି ଟା ରଖିଦଉଛି ମୁଁ ଏଥର ବୁଲୁଛି ସେମିତି ଆଉ
ସାଇକଲ ଖଣ୍ଡେ ଖଣ୍ଡେ ଧରିକି ନ ବୁଲିଲ ହବନି।
ହଁ। ଆଉ କଣ ଯିବା ରଜରେ ରଜରେ କୁଆଡେ କଣ ବୁଲିବାକୁ ଯିବା କୁହ?
ରଜରେ କଣ ବୁଲିଆ ଏମିତି ଖରା ହଉଛି ଏମତି ଖରାନେ ବୁଲି ହବନି ସନଷ୍ଟ୍ରୋକ ହେଇଯିବ ସନଷ୍ଟ୍ରୋକ ହେଇଯିବ। ନା ନା ନା ବୁଲିବାନି କଣ ଆଉ କରିବା ଏ ଗାଁରେ ଖାଇବା ପିଇବା ପଖାଳ ଖାଇବା ଶୋଇବା।
ଖାଇବା ପିଆ ପଖାଳ ଖାଇବା ଶୋଇବା କାଲି ଯାଇକି ମନ୍ଦିରରେ।
ଆଉ ପିଠା ବି ଖାଇବା ଶୋଇବା ଖାଲି ବୁଲିବା ଖାଲି ଗାଁରେ ଚାଲିଚି ଏଠି ଆଉ କି
ଏଇଟା ଖାଲି ଖାଇବା ଆମର ରଜ ଫାଷ୍ଟ ଦି ଦିନି କୋଉ ବାରେ ପଡୁଛିି ବେ?
ଫାଷ୍ଟେ ବା ରବିବାରେ ସୋମବାରେ।
ରବିବାରେ ସୋମବାରେ ନା! ତାହେନେ ଫାଷ୍ଟ ଦିନ ଟା ପୁରା ଜବରଦସ୍ତ ପୁରା ହବ ଆଉ ସୋମବାରେ ତ ଖାଇ ହବ ନେଇ ଆଉ ମଙ୍ଗଳରେ ଯିଏ ଖାଇବା ଲୋକ ଖାଇବେ ଆଉ।
ହଁ ହଁ।
ଅଧିକାଂଶ ଲୋକ ଆଉ ସୋମବାର ଖାଆନ୍ତିନି ଆଉ ଆଇଁଷ ଆଉ ନା!
ସୋମବାର ମଙ୍ଗଳବାର ଏଇ କେତିକି ଖାଆନ୍ତିି ରବିବାରରେ ଏଇ ଖାଆନ୍ତି ଜବର ଆଉ ରବିବାରରେ ତ ଖାଆନ୍ତି କହିଲା ଭଳିଆ ଆଉ।
ନା ମଙ୍ଗଳାରେ ବି ବହୁତ ଲୋକ ମାନନ୍ତିନି ଖାଇଦିଅନି କିନ୍ତୁ ସୋମବାର ରେ ବହୁତ ଲୋକ ମାନନ୍ତି ଶିବଙ୍କ ବାର ଟା
ଓ ହଁ ବୋଲବମ୍ ସବୁ ଯାଆନ୍ତି ନା ସେଇଥିରୁ ଆଉ
ହଁ ଶିବଙ୍କ ବାର ବାବାଙ୍କ ଭକ୍ତ।
ହ ହଁ
ତୁ ବୋଲବମ୍ ଗଲୁ ନା ଯାଉନା?
ନା ମ ମୁଁ ବୋଲବମ୍ ଯାଏନି। ଯାଇନି ଦେଖିବା କୋଉ ବର୍ଷ ଦେଖାହେଇନି ଟିକେ ଜିମି ଆଉ।
ଏ ଆର ବର୍ଷକୁ ଆଉ ଯିବା ସାଙ୍ଗ ହେଇକି।
ବୋଉ ଅନ୍ୟ ଦିନ ମୁଁ କଲ କରିିକି କହିବି ଜଣେଇବି ଭାଇ।
ଆଉ
ଏବେ ତମେ ବୋଲବମ୍ ଯାଇଥିଲ ନା କଣ?
କଣ?
କହିଲା ବରଗାଁ କୋଡିି ଯାଇଥିଲ।
ଏଇଥର ଆମେ ଯାଇଥିଲୁ ପା ବେ ଏଠିକି
ଢ଼େଙ୍କାନାଳ।
ନା ନା ଢେଙ୍କାନାଳ ତ ଯାଇଥିଲୁ ଆର ବର୍ଷ ଆର ବର୍ଷ ତା ଆର ବର୍ଷ।
ହଁ ହ।
ହଁ ଆଉ ଏଇଥର ପା
ଜଣ
ଏଇ ବର୍ଷ ଏରା ସେମାନେ ଯାଇଥିଲେ ମୁଁ ତାଙ୍କ କ ଯାଇନଥିଲି ଏ ପଳେଇଥିଲୁ ଏଠିକି କୋଉଠିକି କହନି?
ହଁ।
ଏଟା ଯୋଉ ଆମ ପାଖରେ ମନ୍ଦିର ଟା ନାଇଁ ନା। ଦଡିିବାଳ ପାଖରେ ଦ ଦଡିିବାଳବ
ହୁଁ ସେ ମନ୍ଦିର ଟା ବି ଭଲ ହେଇଛି ମୁ ଦେଖିନି।
ଦଡିବାଳ ମନ୍ଦିର ଟା ବଢିଆ କରିଛନ୍ତି ନା।
ଆମ ଆ ମନ୍ଦିର ଆଡେ କେବେ ଆସୁନ ଆମର ତ ପୁରା ପାଇପ ସିଷ୍ଟମ ହେଇଯାଇଛି। ପ ବଲ ହେଇଯାଇଛି ସେଠିକି ଆସିବା ଆଉ ହଁ।
କଉଠି ଗୋଟେ ସୁଇମିଙ୍ଗ ପୁଲ ଗଲେଣି ତମ ଗାରେ।
ଆମର ଯୋଉ ରାସ୍ତା କଡକୁ ନାହିଁ ନା ଯଉ ଶିବାନୀ ଗଡିଆଟା ସେଇଟା ସୁମିଙ୍ଗ ପୁଲ କରିଦେଇଛୁ ଆଉ।
ଓହୋ। ଗଡିଆ ଟାକୁ ଏଟା ବା ଗଡିଆ ର ଅନେଇଲା ବେଳକୁ ବଳୁ ଏଟା ପଶିବା ପାଇଁ ଛାଉନି ଗଡିଆ ଟାକୁ।
ନା ନା ସେଟା ପୁରା ସେଟା ପୁରା ଆଦର୍ଶ ଗଢ଼ିଆ କରିକି ପୁରାଟା ବାଗେଇ ଦେଇଛନ୍ତି ନା। ସେ କଣ ଆଉ ଆଗ ଗଢିଆ ହେଇକି ଅଛି ନା ଆଗ ଗଢିଆ ହେଇକି ନାହିଁ।
ଆଦର୍ଶ ଗଢ଼ିଆ ନା ଯୋଉ କୋତରା ହେଲାଣି।
ଏ ହେଟା ସ ଆଗ ଆଉ ନାାଇଁରି ତମେ ଦେଖିନଥିଲ। ଆଁ ଦେଖିଥିଲ ଦି ତିନି ବର୍ଷ ତଳେ।
ହଁ।
ଏବେ କଣ ସେ ଆଗ ଗଢିଆ ହେଇକି ଅଛି ପୁରା ଆଦର୍ଶ ଗଢିଆ ହେଇକି ପୁରା ସୁଇମିଙ୍ଗ ପୁଲ ପୁରା ନୂଆ ପାଣି ପୁରା ପସିଛି।
ଏ ସୁଇମିଂ ପୁଲ କୋଉଠି ସେ କୋଉଠି ସେ ସୁଇମିଂ ପୁଲ ଟା।
ସେଇ ରାସ୍ତା କରେ ସେଇ ଗଡିଆ ଟାକୁ ପୁରା ବାଗେଇ ଦେଇଛନ୍ତି ଆଉ ତମେ ଯୋଉଟା କହୁଛ ସେଇଟା।
ଓ ହୋ।
ଆସୁ ଆ ମତେ କଲ୍ କରିଚି କେତେବେଳେ ଟିକେ ଗାଧୋଇବା ଦେଖିବାକୁ ଭଳିଆ ଲାଗିଛି।
ହେସ୍ ତମ ଗଡିଆରେ ଗାଧେଇନି ଏରା ଇନ୍ଫେକ୍ସନ ହେଇକି ମୁଁ ଚାଲିଯିବି ଉପରୁକୁ।
କିଛି ଭାଇ ତମେ ସିନା ସେଗୁରା ଭାଉଛ କିଛି ହେବନି।
ଡେଲି ବ୍ଲିଚିଙ୍ଗ୍ ଡେଲି ବ୍ଲିଚିଙ୍ଗ୍ ପଡିକି ପୁରା ଠିକ୍ ଠାକ୍ ଅ ନିଟ୍ ଆଣ୍ଡ କ୍ଲିନ୍।
ଏଇଟା ଆମର ସବୁ ଲୋକ ଅଛନ୍ତି ସବୁ ନଉଛନ୍ତି ମାସିକ ଦରମା ସେମାନେ ଆସି ପକଉଚନ୍ତି।
ହଁ ଲୋକ କୋଉ ଦିନଠୁ ରଖିଦେଲାଣି।
ଲୋକ ରଖିଲେଣି ହଁବା ଗଡିଆ ହେଲା ଦିନଠୁ ରହିଛନ୍ତି ସେଦିନୁ ଶୁଭ ପଇଲା। ସେଇଦିନ ରଖିଛନ୍ତି ଆଉ ଉଦ୍ଘାଟନ ଯଉଦିନ ଆସିକି କଲେ ଆଉ ସେଦିନ।
ଗଡିଆଟା କୋଉ ଦିନ ଉଦ୍ଘାଟନ କଲେ କି?
ଗଡିଆଟା ଏ ମାସେ ଦିମାସ ହବ ଉଦ୍ଘାଟନ କରିଛନ୍ତି।
ହୁଁ।
ହୁଁ।
ଆଉ ସାଗରଟା।
ଗାଁରେ ବୁଲୁଥିଲା ମୁଁ ଆଉ ତାକୁ ଦେଖିନି ସେ କୁଆଡେ କଣ କହୁଥିଲା ବିଟେକ୍ କରିବ ବୋଲି କାହିଁ କଣ? ଜାଣିନି ତା ବିଷୟରେ ମୁଁ।
ସିଏତ କଲା ନାଇଁ କଣ ଦି ବର୍ଷ ଡ୍ରପ୍ ନେଇଗଲା।?
ହଁବା କଣ ପା ହଁ ପଢିଲା କହିଲା ସବୁ ସେ ଭଲ ଚାକିରି କଣ କରିବ କହିଲା ଏମିତି ଆଉ ପଢୁ ପିଲା।
ଉୁଁ।
ପିଲାଟା ପଢୁ ତାର ଆଉ କଣ କରିବା।
ଉୁଁ ହଁ ପଢୁ ଏଟା ଯିଏ ଯାହା କରୁଛନ୍ତି କରିଯାନ୍ତୁମ।
ହଁ ହଁ।
ହଁ।
ଆଉ ତମେ ଏଇନା କଣ ପଢାପଢି କରିଚନା କିଛି ପଢାପଢି କରୁନ।
ମୁଁ ପା ବିଟେକ୍ କରୁଛି ପା।
ଭାଇ ବିଟେକ୍ କରୁଛ ତାନି କଉଠି।
ଏଇ କେଉଁଝର ରେ ତ ଆଉ କହିଲି କେଉଁଝରରେ ରହୁଛି ମୁଁ। ଏଇନା ଗାଁକୁ ପଳି ଆସିଛି। ପଳିଆଇଛି ଭାବୁଛି ତମ ଗାଁ ଆଡେ ଏଇନା ଯିମି ଟିକେ ଆଉ।
ହଁ ଆସ ଇଆଡେ କେତେବେଳେ ବୁଲାବୁଲି କରିକି ଆମକୁ କଲ୍ କରିବ ଆଉ।
ଆମ ଦରଗୁଡି ଶିଳାଟାକୁ ଆମେ ଯାଇନୁ ଜମା।
ଯିବା ତାହାନେ ଟିକେ ରଜ ବୁଲିକି।
ରଜକୁ ମୁଁ। ହଁ ଇଆଡୁ ମୁଁ ଯିମି ତମେ ସିଆଡୁ ଆସିବ ଆଉ ଯିବା ସାଙ୍ଗ ହେଇକି ଆଉ।
ହଁ ହଁ।
ତାପରେ ଏଇନାତ ଟ୍ରିପଲିଙ୍ଗ ମନା କରିଦେଇଛନ୍ତି ନହେଲେ ଆମେ ଯୋଉ। ହୁଁ ଆର ବର୍ଷର ରଜରେ ଯା ମୁଁ ଯାଇଥିଲି ତମ ଗାଁ ଆଡେ ଆମେ ଯା ବୁଲୁଥିଲେ।
ହଁ ହଁ ମନେ ପଡୁଛି ଭାଇ ତମ ମନେ ଅଛିନା ଆମେ ଆରଥର ଯାଇ। ସେ ଯଉଁ ମିନି କେଦାରନାଥ ମନେ ଅଛିନା।
ହଁ ପା ସାଙ୍ଗ ହେଇକି ଯାଇଥିଲେ ଆଉ ସବୁ ସମସ୍ତ। ସମସ୍ତେ ବା ମତେ ପଚାରୁଛନ୍ତି ଆଉ ତମେ ତ ଯାଇଥିଲ ମିନି କେଦାରନାଥ କେମିତି କଣ? ସେଠି ମନ୍ଦିର କେମିତି ଦେଖିବା ପାଇଁ କଣ କେମତି ହେଇଚି।
ଭାଇ ଏତେ ଜାମ ଯେ ଭାଇ ନିଶ୍ଵାସ ପ୍ରଶ୍ଵାସ ନେଲା ବେଳକୁ ମାନେ ପୁରା। କଷ୍ଟ ବହୁତ ଏତେ କଷ୍ଟ।
ହୁଁ।
ଆଗରୁ ଯୋଉ ରେଲୱେ ଷ୍ଟେସନ ଟା ଥିଲା ଭାଇ ସେଠି ଦେଖିଲାକୁ ଡର ମାରୁଥିଲା ଏତେ ଗାଡି କେମିତ ଯିବା କଣ। ମାନେ ବୋହୁତ୍ ଡର ମାଡୁଥିଲା।
ଏତେ ଯାମେ କୁ ଆଥର ବି ସେଇଭଳିଆ ଖରା ହୋଉନଥିଲା କି।
ଏ ଆ ଥର ଆଠୁ ତ ଅଧିକ ଖରା ହୋଉଥିଲା ଆମେ ହେଟି ଯାଇଥିଲେ।
ହେରା ତ କିଛି ନୁହେଁ। ଆରଥର ରଜ ବେଳକୁ କୋଉ ଖରା ଦେଲା ଫାଷ୍ଟ ଦିନଟା ଯୋଉ। ଯାଇଥିଲେ ଆମେ। ନା!
ହଁ ଭାଇ, ହଁ ହ ଠିକ୍।
ହଁ।
ଯୋଉ ଭଳିଆ ଜାଣିଛି ଆମପଟେ ବି ହେଇଚି ଖରା ଜୋର ଦେଇଚି ଘରୁ ତ ବାହାରି ହୋଉନି ଆଉ କଣ କରିବା। ମୁଁ ସେଇଥିର ମନ୍ଦିର ତଳେ ଗୋଟେ ଫ୍ୟାନ୍ ଲାଗିଚି ସେଇଠି ଶୋଇଚି। ଏତେ ଜୋରେ ଗରମ ହୋଉଚି ମାନେ ଝାଳ ଖାଲି ବୋହୁଚି ଭୋଉତ ଜୋରେ।
ହଁ।
ହଁ ପା। ଙ୍କ କରିବା ଆଉ
ନା, ମୁଁ ଆମ ଘରେ ତ ଭାଇ ବସଚି ପୁରା। ହଁ ବଢିଆ ଭାଇ ପୁରା ଦେହ ପା ବଢିଆ।
ଭାଇ ତମେ ଜିମ୍ ମିମ୍ ଯାଉଥିଲ ମୁଁ କନ୍ ଶୁଣଥିନି।
ନାଁ ମ ହେରା କୁଆଡୁ କେଉଁଝରରେ ଗୋଟେ ଥରେ ଦିଥର ସାଙ୍ଗ ପିଲା ମାନଙ୍କ ସହିତ ପଳେଇଥନି। ଏ କଣ ରେଗୁଲାର ମୁଁ ଯାଉନି। ରେଗୁଲାର ଯିବା ଦେଖିଆ।
ହଁ ତମ ପଢ଼ାପଢ଼ି ସରୁ ଆମେ ଯିବା ଆଉ।
ହଁ ପଇସା ପତର ସରୁ ତାପରେ ଯିବା। ଆମ ଦେଓ ଗାଁ ପାଖରେ ନୁଁ ହେଁ କି ନାଇଁକି ଗୋଟେ ଜିମ୍ ଟା।
ହଉ। ହଉ ଦେନ ଭାଇ ତମେ କଣ କରୁଚ କର ମୁଁ ଯାଏ ଟିକେ ଆସେ ଡାକିଲେଣି ଏଇଠି।
ଉଁ।
ତମେ କଣ କରୁଚ କର ଡାକିଲେଣି ମୁଁ ଟିକେ ଆସେ।
ହଉ ଆଉ। ହୋଉ ଆଉ ପରେ କେତେବେଳେ କଲ କରମି ଆଉ।
ହୋଉ ଭାଇ।